ହଁ।
ଶୁଭୁଚି।
ହଁ ଶୁଭୁଛି। ତା ସହିତ କଲିଙ୍ଗ ଲେଖୁଥିଲା ମୁଁ ଭାବିଲି କଟିଯିବ। ଏଇ ପଢୁଚି ଓ ତ୍ରିପଲ ଏସି ବହି ବସିକି।
କଣ ଓ ତ୍ରିପଲ ଏସି ଇଲୋ ବୋଉ ଦେଖିଲୁ ଏଠିି କିଏ ମଲେଣି। ସେିଟାକୁଁ ବିଲେଇ ବିଲେଇ ମାଡଗୋଳ ହେଇ ମଲାଣି ଗୋଟାକେ ଓ ତ୍ରିପଲ ଏ ସି ର କୋଉ ବହିଟା ପଢୁଛୁ ତୁ? ଏୟୀ ହୁଶ୍
ଏଇ ଯୋଉ ପିଆର ୟାଡବ।
ଓ ପିଆର ୟାଦବ ଦିଟା ନେଇ ଆସିଛୁ ଭଲ୍ୟୁମ ୱାନ ଭଲ୍ୟୁମ ଟୁ?
ହଁ। ଆଣିନି ସାଙ୍ଗ ଟାର ବସି ପଢୁଛି।
କି ସେ କୁକୁର ବିଲେଇ ତ ଖାଇଯିବେ ମଣିଷକୁ ଆମେ କଣ ତାଙ୍କୁ ଖାଇବାକୁ
ଗୋଟେ ସାଙ୍ଗଟାରେ ଆଣି ପଢ଼ୁଚୁ ବସିକି ଟେଲ୍ ଆଣ୍ଡେ ଟିସୁ।
ମୋର ଟାର୍ଗେଟ ଭାଇ ରୁପିଆର ରାଧ ପୂଜାର ପିଆର ଧମ୍ ସିଏ ତାର ଏବେଠୁ ନେଇ ଆଇଲାଣି ପିଆର ଧୁମ୍
ଆଉ ତାର ଦିନ ଅଁ ସେ ବ୍ୟାଗ ନଉଚି ଦେ କପି ନଦେବେ ଯେପନ୍ତ ପିଆ ରାଧ ବାଣିକି ଧରକି ବଇଚି ତାକୁ ନେଇଆସିନେ ବଢ଼ିଆଣି ମୂଳରୁ ତାର ଫଣ୍ଡା କ୍ଲିୟର ହେଇନି ପିଆରେଦବାଣି ପଢ଼ିଲାଣି। ହାଲୋ ଏରା ମୂଳରୁ ତାର ପ ମୁଁ କହିଲି ମୂଳରୁ ତାର ଏପଯ୍ୟନ୍ତ ଫୋଣ୍ଡାଷ୍ଟାର୍ଟ ହେଇନି ସେପିଆରଦବାଣି ବସି ପଢ଼ିଲାଣି।
ନାରେ ତାଙ୍କର କହିଚନ୍ତି ନେଇ ଆସି ସେତାର ନେଇଯାଇଚି ଯୋଉ ଥିଓର ଟାଇଏ
ହେଲା ଥିଓରୀଟା ଦେଖି ତାଙ୍କରବି ସେମ୍ୟାଡ଼ାମ୍ ମାନେ କୋଉଦିନୁ ପଢଉ ଇକି ସେଇ ଥିରୁହିଁ ପଢଉଥିବେନା ନୋଟ୍ ଫୋଟ୍ ସେଇଥିରୁ ଡାକୁଥିବ ଆଉ କୋଉଥିରୁ ଡାକୁଥିବେ ଇଏ ଦେଖୁନୁ ଏତେ
ଏବେତ କିଛି ବୁଝିପାରିଲି ଏଇ ପାଠ ତତେ ତୋରି ପାଠ କରିବାକୁ ସମୟ ହବନି ଏବେ ଯୋଉ ରସ ତାଦହରେ ତୋରି ପାଠ କରିବାକୁ ସମୟ ହବନି ତୁଯାଇକି ବସିକି ପିଆରେଦବ ବହି ପଡ଼ିବୁପା। ସେ ଯୋଉ ଯେତିକି ନୋଟ୍ ଦେବେ ଯେତିକି ପାଠ ଦେବେ ତୋର ମରି ଜିବୁ ମଲା ଭଳିଆ ଲାଗିବ ତୁ ତପିଆର ଆଦ ହବ
ଗୋଟେ ଏଗ୍ଜାମ୍ ଫେଗ୍ଜାମ୍ ସରିଚି ବୋଲି କଣ ସବୁ ପଢ଼ି ଆଉ ମାଷ୍ଟର ଦିଟା ଅଛନ୍ତିତ ଆଉ ମାଷ୍ଟର ଦିଟା କଲେଜରେ ଅଛନ୍ତି ହେଲା ଏ ଏଗ୍ଜାମ୍ ଦେବିସି ପଢ଼ୁଚନ୍ତି ମୁତାଙ୍କ ଦେଖି ବସି ପଢ଼ୁଚି
ହଁ।
ପଢ଼େଇବ ଆଉ କାଇଁକି
ଯୋଉ ଇଏ ଖାଇଲୁ କଣ?
ମୁଁ ଖାଇଥିଲି ଗୁପୁଚୁପୁ ଟିକେ ଖାଇଥିଲି ଆଉ କିଛି ଖାଇନି ଖାଇବା ଯାଇକି
ତୋର କଁ ନେ
ତୁ କଁ ଖାଇଲୁକି? ମୋର ପାଉଚି ତୋର ପାଉନି ମୋର ପାଞ୍ଚଟା ଥୁଆ ହେଇଚି ଖୁଣ୍ଟି।
ମୁଁ ଆସିକି ଦାଣ୍ଡରେ ବଇଚି ପୁଣି ମୋର ପାଉନି କଣ ବୁଝିପାରୁନି। ଆଲୋ ଖାଇଥିଲୁ କଣ ଯାଇଥିଲୁ ଯୋଉ ପେଣ୍ଟ ଇଏ ସିଏ ଆଇଲା ବେଳେ ସେ ଯୋଉ ରାଜନଗରରେ ଲସି ଫସି ପି ମାଉସୀ ମୁଁ ବୋଉ
ହୁଁ।
ପି ବୋଉ ଏଇଟିକି ଆଁ ହୁଁ। ବୋଲର କରିକି ଯାଇଥିଲୁ।
କଉଥିରେ ଯାଇଥିଲ?
ବୋଲର ବୋଲର କରିକି ଯାଇଥିଲୁବା।
ମଉସା ଯାଇଥିଲେ? ହାଲୋ। ହାଲୋ। ହୁଁ ସୁୁବିଲା ସୁବିଲା ଶୁବିଲା ହାଲୋ।
ଆନ୍ଦ୍ରା
ତୋ ଭଏସ ଟୋଟାଲି କଟୁଛି ମୋ ଭଏସ ତ ଶୁଭୁଛି କ୍ଲ୍କିଅରଲି। ହାଲ
ଆମ ଏ
ହାଲୋ।
ହୁଁ କହ ଶୁଭିଲା ଏବେ।
ହଁ ଯୋଉ ମୁଁ କହିଲି ମଉସା ଯାଇଥିଲେ କ।
ନା ନା ଯାଇନଥିଲେ ମଉସା।
କେତେବେଳେ ଗଲ ପାଠ?
ହଁ ଏ ବାରଟା ବେଳେ ବାହାରିକି ଏଠୁ ଗଲୁ ଗଲା ବେଳକୁ ଆଗେ ଗଲୁ ମାଟିଆ ମଙ୍ଗଳା ମାଟିଆ ମଙ୍ଗଳା ଗଲା ବେଳକୁ ପହଡ ପଡିି ଠି ଠାକୁର ଦେଖି ହେଲାନି ଗଲୁ ପେଣ୍ଠ ପେଣ୍ଠରେ। ଅ ବର୍ଷା ଝିପି ଝିପି ପକ ଏ ମୋ ଗା ଆମ ଠାକୁରାଣୀ।
ଓହୋ।
ପେଣ୍ଠା ଗଲୁ ପେଣ୍ଠା ରେ ହେଲା ଝିପି ଝିପି ବର୍ଷା ହଉଥିଲା। ଦେଖିଲା ବେଳକୁ। ଯୋଉ ଗଲେ ଆମେ ବାହାରକୁ ପଳେଇଲୁ। କଣ୍ଡାନି ଭାଇ ଝିଅ ବସିଥିଲା ସେ ପୁଣି ଟିକେ ପରେ ଆଇଲା। ଏ ପେଣ୍ଠରେ ଅଳ୍ପ ଟିକେ ବୁଲି ତାପରେ ସେଠି ଗୋଟେ ଇସ୍କନ ବଡ ଇସ୍କନ ମନ୍ଦିର ଅଛି ସେଠି ଗଲା ବେଳକୁ ସେ। ଠି ପହଡ ପଡ଼ିଥିଲା ଏ ପାଖରେ ଗୋଟେ ଏ ଇସ୍କନ ମନ୍ଦିର ଏ ପୁଣି ଆଇଲୁ ଘର। କିଛି ଦେଖିହେଲାନି।
ବର୍ଷାରେ ତମେ କୋଉ ହିସାବରେ ବାହାରିକି ଜାଇଛ ସକାଳୁ ତ ଟିପି ଟିପି ଟିପି ଟିପି ହଉଛି।
ନା ବେ ହେପଟେ ହଉନଥିଲା ଏପଟେ ନାଇଁ ସେ ଆମେ କୁନ୍ଦୁପୁର ପାଖାପାଖି ହେଇଛୁ ରାଜନର।
ଜେନ୍ତା ପଡେ ସେମିତି ପକଉଥିଲା।
ନା ନା ସେ ରାଜନର ଆଡକୁ ସେ ଯୋଉ କୁନ୍ଦୁପୁର ପାଖରେ ଗାଲା ଗାଲା ଗାଲା। ମାଟିଆ ମଙ୍ଗଳା ରୋଡରେ ଟୋଟାଲ ବର୍ଷା ନାହିଁ ପୁରା ଉଁ ମାନେ ରାସ୍ତା ପୁରା ଫର୍ଚା।
ପୂଜା ଯାଇ ନଥିଲା କି?
ନା ବା ସେ କଲେଜ ପଳେଇଥିଲା ଏଇ ସଡ଼ନ ବାପା କହିଲେ ଯିବ ଯଦି ଯାଉନ ପାଗ ଭଲ ହେଇଛି।
ଆଉ ପାଗ। କଣ କଲ ସକାଳୁ ଆଁମର କାଲି ଆଁ କହିଲେ ମର୍ଣିଙ୍ଗ କ୍ଲାସ କରିବେ ହେଲା। ଗ୍ରୁପ ରେ ମେସେଜ ଆଇଲା ମର୍ଣିଙ୍ଗ କ୍ଲାସ୍ ଏଁ ତାପରେ ପୁଣି ସକାଳେ ଆମ ପ୍ରିନ୍ସିପାଲ। ଛଅଟା ଏକରେ ମେସେଜ କରିଛି ଏ କା କଲେଜ ଟାଇମ ଚେଞ୍ଜ ଦଶଟା। ହେ କଣ ଆଉ ପ୍ରିନ୍ସିପାଲ କୁ ପ୍ରିନ୍ସିପାଲ ନା ପିଅନ ସିଏ କିଏ ଜାଣେ ମୁଣ୍ଡ ଖରାପ କ ଆଉ କଲେଜରେ ବାଡ଼
ହୁଁ ଆମ ପିଲାର ସବୁ ଯାଇକି କୋଉଠି କଣ କରିବେଣି ଇଣ୍ଟର୍ନସିପ ଆଉ କଉ ପିଲା କରୁଥିବେ କ୍ଲାସ। ପଳେଇଆଇନି ଗପୁଥିବେ ଆଉ।
ତୁ କଣ ତୁ କାହା ସାଙ୍ଗେ କଥା ହଉଥିଲୁ କି ମୁଁ ଫୋନ୍ କଲ୍ ରେ କରୁଥିଲି ଯେତେବେଳେ।
ଆ ଏବେ।
ହଁ ଆ ପୂର୍ବରୁ ଟିକେ କଣ ବିଜି ଦେଖେଇଲା ମିସକଲ ବିଜି ଗୋଟେ କଣ ଲେଖିଲା ଏଇଥି
ମୁଁ ତତେ କରୁଥିଲି ନା କଣ? ମୁଁ ତତେ କରିଥିଲି ସେଇଆ ହେଇଥିବ ମୁଁ ତ କଥା ହେଇନି
ମୁଁ ଭାବିଲି ଏଇଥିରେ ବଧେ କିଏ କଥାହଉଥିଲା। ମୁଁ ଖାଇଥିଲି ଗାଧୁଆବେଳେ ଭାତ ଡାଲି ଯୋଉ ବେସନ ତରକାରୀ ହେଇଥିଲା ଖାଇବା ଖାଇଲି ଆଉ।
ହଁ ହଁ।
ହୁଁ ରାତିରେ ରୁଟି ହେଇଥିବ ଗୋଟେ କଣ ହେଇଥିବ ଆଉ।
ହ।
ଯୋଉ ଅଁ ମାଉସୀଙ୍କ ବୋଉ?
ସୁଭୁନି। ବୋଉ ତାର କଣ କରୁଛି ରୋଷେଇବାସ ମାଉସୀ ତାର ଶୋଇଛି ତା ଦେହ ହାତ କଣ ବିନ୍ଧୁଥିଲା କାଲିଠୁ ଥଣ୍ଡା ଆସିଲା ତ ମେଡିସିନ୍ କାଲିଆଣି ଦେଇଥିଲେ ରାତ ରାତିରେ ଆଜି ଆଇଲା ବେଳେ ଭାଇ ସେ ହୁଁ ଇଞେକ୍ସନ ଦେଇଥିଲେ। ଆଇଲା ବେଳକୁ ଭାଇ ପୁଣି ରାଜନଗରରୁ ମେଡିସିନ କିଣିକି ଆଣିଲେ ଭାଇଙ୍କର ବି ଦେହ ହାତ ଭାରି ଜୋର ବିନ୍ଧା ବିନ୍ଧି ସିିଏବି ପୁରା ଟାଇପର ଥିଲେ ତାଙ୍କ ପାଇଁ ଆଣିଲେ ତା ପାଇଁ ଆଣିଲେ ସେ ତାର ଖାଇକି ଶୋଇଛି ଚେଇଁଚି?
ସେଇଆ କଣ ଜାଣିଛି ଶୋଇବ ଖାଇବା ପିଇବା ଶୋଇବା। କଣ୍ଡେଇ ଦେଇ
ଚିନୁ ମାଉସି ଖାଉଚୁ। ସେ ତାର ଝିଅକୁ ଖାଇବା ପାଇଁ ଜାଉଛି ଖାଉନି ସେ। ଖାଉନି ସେ।
ତାକୁଗୋଟେ ସେଇ ସେଇ ପେଡି ଆଟ୍ରିକ ଡ଼କ୍ଟର ଭଲ ଲାଗି ଥାନ୍ତା ସେ ଦେଖା ଇଏ ଡକ୍ଟର ଗୁଡା କଣ ଉପରେ ଜାଣିଚନ୍ତି ଏଇଠି କଉଠି ଦେଖ
ଏଯୋଉ ନାଇଁ ନାଇଁ ମୁଁ ଗୋଟେ ଗ୍ୟାଷ୍ଟ୍ରୋଲୋଜି ବୁଝୁଛିି ଆଡେ ସବୁବେଳେ ଆଶ୍ଚର୍ଯ୍ୟ ଗ୍ୟାଷ୍ଟ୍ରୋଲୋଜି ଭଲ ଆସୁନାହାନ୍ତି ହେଲା।
ନା ରେ ମୁଁ କଇଲି ଯିଏ ଝୁଅକୁ ଝୁଅକୁ।
ହ
ସେ ପେଡିଆଟ୍ରିକ ଡକ୍ଟର ସେଠି ଭଲ ଆସୁଛନ୍ତି କା ମୁଁ କହିଲି ସ ମୁଁ କହିଲି ପେଡ଼ିଆଟ୍ରିକ ଡକ୍ଟର ଭଲ ଆସୁଛନ୍ତି କୁଆଡେ଼, ପେଡ଼ିଆଟ୍ରିକ?
ପେଡିଆଟ୍ରିକ ରୁ ପେଡ଼ିଆଟ୍ରିକରୁ ଜଣେ ଆସୁଛନ୍ତି ହେଲା। ସେ ତ ଭଲ ହେଲା। ସିଏ ଯୋଉ ଦିନ ଗଲେ
ହଁ।
କଣ ଏଇନା ମୁଣ୍ଡ ବିନ୍ଧୁଥିଲା ଗଲେ, ଆଗୁରୁ ବାହାରିକି ଯାଇଥାନ୍ତ। ସିଏ ଇଏ ଯାଇ ପହଞ୍ଚିଲା ବେଳକୁ ପେଡିଆଟ୍ରିକ ଡକ୍ଟର ଦେଖେଇକି ପଳେଇଲାଣି ହେଲା।
ନା ସିଆଡେ ନେଇ ଦେଖା ଏଇ ଇଏ ଗାଁ ଡକ୍ଟର ଅଛନ୍ତି ସେ କଣ ଯୋଉଟା ଖାଉନି ଏତେ ଦିନ ହେଲାଣି
ରଶ୍ମି ସାରବି ଭଲ ଜେ ସେ ଯୋଉ ମେଡିସିନ ଦଉଛନ୍ତି ମେଡିସିନ ତ ଖାଇଲେ ତାପରେ ମେଡିସିନ ଟା କାମ କଲେ ତୁ କଣ ଖାଇବୁ? ତ ମେଡିସିନ ଖାଉନି କାଲି ବଧେ ଯିବେ ରସ ବହୁତ ତ ଦେହ ହାତରେ ସବୁ କଣ ବିରି ବିରି ବିରି ବିରି ହେଇକି ସବୁ ଫଳି ଯାଇଛି।
ହଁ ସଦ୍ଗୁରୁ।
ନା ଭେଡି ରଶମି ସାରଙ୍କ ପଖକୁ ଏଇ ଅଡା ଯିବି। ହୁଁ। ଏଇଠି ଦେଖିବେ ନହେଲେ ସେ ତାଙ୍କର ପଳେଇବେ ସାତ ସାତ ଆଠ ଦିନ ପରେ କଣ ଏମିତି ପଳେଇବେ ଢେଙ୍କାନାଳ। ସେଠି ତାଙ୍କ ଭାଇ ତାଙ୍କର କୋଉଠି ଦେଖେଇବେ ଆଉ
ହୁଁ।
ସେଆଡ ନ ଦେଖେଇଲେ ହ
ନାଆମ ଇଏ ମେଡିସିନ ଟା ଖାଇଲେ କଣ୍ଟା କାମ ଦିଆନ୍ତା ସେ ମେଡିସିନ ଖାଉନି ସେଉଠୁ ତାପରେ ସେଠୁ ଫୋପଡ଼ୁଚି ଚାରିଆଡେ ତ ହଁ। ହଉ କଣ ଲସି ଫସି ପିଇଛି ଦେହ ଖାଲି ବା ହେ ସେ କଣ? କରୁଛନ୍ତି କରୁଥାନ୍ତୁ ହେ ଲସି ଫ ଦେହ ବାନ୍ତି ଫାନ୍ତି ଉଠଉଛି ଗୋଟା ଥିମ୍ପସପ ଆଣିଲୁ ଜଲଜି ରା ପକେଇ ପିଇଲୁ ଯେ ଏ ମୋ ଦେହକିରି ଅବାଗିଆ ଲାଗୁଛି।
ହ ମୁଁ ଗୋଟେ ପରଦିନ ନା କୋଉ ଦିନଗୋଟେ ଯାଇଥିଲି ତା ରାବିଡି ସାଙ୍ଗରେ ରାବିଡି ଛେନା ଖାଇଦେଲି ଯେ ଦେହ ବୁଲେଇଲା ବୁଲେଇଲା ତାପର ସକାଳୁ ମୁଣ୍ଡ ବିନ୍ଧିଲା। ଆରେ ଗୋଟେ କେମିତିଆ ଲାଗିଲା ଦେହ ମାନେ ଗୋଟେ କେମିତିଆ କେମିତିଆ ଲାଗିଲା।
ଲସି ଗୋଟେ ପିଇଥିଲି ତାପରେ ଆଇସ୍କ୍ରିମ ଗୋଟା ଖାଇଦେଲି ସେ ଦେହ
ହୁଁ ତୁ ଯିବୁ କୋଉଦିନ?
ମୁଁ ଯିବି ତିନ୍ ତାରିଖ ଦିନ ଯିବି।
ହଁ ଲମ୍ବା ଛୁଟି ନେଇକି
ଲମ୍ବା କଣ ଛଅ ଦିନ ତ ଛଅଦିନ ତ ହାଲୋ।
ହଉ
ହଉ ହଉ ତୁ ଯା ର
ହଉଛି ହଁ ହଁ।
ହଁ।